ହ୍ୟାଲୋ ହଁ ନମସ୍କାର।
ହଁ ନମସ୍କାର ଜୟ ଜଗନ୍ନାଥ। ବସ୍ ମୁଁ ବସିଚି, ଆପଣ?
ହଁ ଆମର ଏବେ ରୋଷେଇ ବାସ ଚାଲିଚି।
ରୋଷେଇ ବାସ କଣ ରୋଷେଇ କରୁଛନ୍ତି?
ରୋଷେଇ ଏବେ ଚିକେନ ବସିଚି। ଆଡେ ଭାତ ବି ବସିଚି, ହଁ ଆଜି ଯେହେତୁ ଛୁଆ ମାନେ ଭଲ ପାନ୍ତି ଚିକେନକୁ।
ବଦ
ହଁ।
ଚିକେନ କଣ କହିଲେ?
ଛୁଆମାନେ ଭଲ ପାଆନ୍ତି ଚି ତେଣୁ ଯେହେତୁ ଆଜି ବାର ଅଛି, ଆଉ ନିହାତି ଛୁଆମାନେ ଚିକେନ ଟିକେ ଖାଇବା ପାଇଁ ଭଲ ପାଆ
ଆପଣ କୋଉ ଡିଷ୍ଟ୍ରିକ୍ଟ ରୁ କହୁଚନ୍ତି? କୋଉଠି ଅଛନ୍ତି?
ହଁ।
ମାନେ କୋଉଠୁ କୋହୁଚନ୍ତି ଆପଣ?
ମୁଁ, କେଉଁଝର ଜିଲ୍ଲାରୁ କୋହୁଚି।
କେଉଁଝର। ହଁ, ଆପଣଙ୍କ ଏରିଆରେ କଣ ଦର୍ଶନୀୟ ସ୍ଥାନ କଣ, କଣ ଅଛି ଭଲ ଭଲ?
ହଁ, ଆମ ଜାଗାରେ ଅଛି ଜଗନ୍ନାଥ ମନ୍ଦିର ଅଛି, ମା ତାରିଣୀଙ୍କ ପୀଠ ଅଛି।
ହଁ ଆମର ଘଟ ଘଟଗାଁ ତାରିଣୀ ଯୋଉ।
ହଁ, ହଁ, ଯେହେତୁ କେଉଁଝର ପୁରା ଫେମସ। ଆଉ ଓ ଆପଣ କେବେ ଯାଇଚନ୍ତି ବୋଲି?
ମୁଁ ଯାଇନି, ଯିବାର ଅଛି ପ୍ଲାନିଂ ଆପଣଙ୍କ ଏରିଆକୁ ଆମର କେଉଁଝର ଡିଷ୍ଟ୍ରିକ୍ଟା ଆମର ତାରିଣୀ ଯୋଉ ଘଟ ମାଙ୍କ ମାଙ୍କ ପାଖକୁ ଯିବାର ଅଛି, ଏବେ ଏଇ ମାସରେ ଯିବାର ଅଛି। ଦେଖିବା ମାଙ୍କ ଡୋରି ଯେବେ ଲାଗିଲା ଯିବାର ଅଛି, ଯିବୁ ଆଉ।
ସେ ମାଆଙ୍କର ଡୋରି ନ ଲାଗିଲେ ମାନେ କଉ କଥାଟା ହବନି। ଯେମିତି ପ୍ରଭୁ ଜଗନ୍ନାଥଙ୍କର ଡୋରି ନଲାଗେ ତାଙ୍କୁ ଦର୍ଶନ ମିଳେନି। ସେମିତି ମାଙ୍କ ର ଡୋରି ନ ଲାଗିଲେ, ତାଙ୍କ ପାଖକୁ ତମେ ଯାଇପାରିବନି। ଯେତେ ବାହାରିଲେ ବି ସେ ଯାଇପାରିବନି।
ହଁ।
ଆଉ ଏମିତି ସବୁ ଆଉ।
ହେଲେ ଚିକେନ କରୁଛନ୍ତି।
ହଁ, ଚି ଚିକେ ଆଜି ହେଇଚି, ନାଇଁ ଚିକେନ କଷା ଏବେ ହେଇ ଛୁଆମାନେ ଏବେ ପଖାଳ ଖାଇବେ, ଆଉ ତାପରେ ତରକାରୀ। ହବ ଗାଧୁଆ ବେଳକୁ ଖାଇବେ, ଦିଟା ବେଳକୁ। ଆଉ ଦିଆଡୁ ହେଲା ଆଉ।
ହୁଁ।
ଆପଣ କଣ ଖାଇଚନ୍ତି?
କଣ କହିଲେ?
ଆପଣ କଣ ଖାଇଚନ୍ତି?
ମୁଁ ଖାଇନି କିଛି, ଏବେ ଜଷ୍ଟ ଯାଇଥିଲି ବଜାରକୁ ବଜାରରୁ ଆସୁଚି, ଘରେ ରୋଷେଇ ଚାଲିଚି ଆଉ। ଆଉ ନନଭେଜ ଆଇଟମ କିଛି ହେଇନି ଯିବି ନନଭେଜ ଧରିକି ଆସିବି ଯାହା ଗୋଟେ ମାଛ। କିମ୍ବା ଚିକେନ୍। ଯାହା ଯାହାହେଲେ ଗୋଟେ ଧରିକି ଆସିବି ଆଉ।
ଆଁ ହଁ। ସକାଳୁ କିଛି ଖାଇନାହାନ୍ତି ଏପର୍ଯ୍ୟନ୍ତ? ହ୍ୟାଲୋ।
ହ୍ୟାଲୋ। ଆପଣଙ୍କ ଆଡେ କଣ ।
ଆପଣଙ୍କ ଆଡେ କଣ ଦର୍ଶନୀୟ ଜାଗା
ହଁ ବହୁତ ବହୁତମ ନୟାଗଡ ଯେହେତୁ ଆମେ ରହୁଛୁ ଗୋଟେ ନୟାଗଡ କଲୋ ଗୋଟେ ଜିଲ୍ଲାରେ ନୟାଗଡ଼ ଜିଲ୍ଲାର ଫେମସାଗ ଅଛି ଯେମିତି ଆମର ଶ୍ରୀରାମ ମନ୍ଦିର ହେଲା। କିମ୍ବା ଆମର ଜଗନ୍ନାଥ ମନ୍ଦିର ହେଲା କିମ୍ବା ଆମର ସଣଗଲ ଲଡୁବାବା ମନ୍ଦିର ହେଲା। ନଚେ ତ ଆମର ଏଇଟି ଅଛି ଫେମସ ଜାଗା ଗୋଟେ ଅଛି ବୈଷ୍ଣବୀ ଦେବୀ ପୀଠ। ମାଙ୍କର। ଓ ବହୁତ ଫେମସ ଜାଗା ଏବେ ପୁରା ଫେମସ ହେଇଗଲାଣି ଯେମିତି ରାମ ମନ୍ଦିର ଆମର ଫେମସ। ଅଛି। ନୟାଗଡ଼ ଡିଷ୍ଟ୍ରିକଟର।
ତା ଭଲ ଭଲ ଜାଗା ଅଛି ଭଲ ଭଲ ଜାଗା ଅଛି ତାେଲେ ବୁଲିବା ପାଇଁ।
ହୁଁ ଆମର ଏଇଠି ଗୋଟେ ଅଛି ନୟାଗଡ଼ ରେ ଗୋଟେ ବଲାଙ୍ଗୀ ପାର୍କ। ମାନେ ବଡ ପାର୍କ ଗୋଟେ ସେ କହିବାକୁ ଗଲେ । ସୁବିଧା ଅଛି। ମାନେ ଲୋକ ଆଉ ବୁଲିବାକୁ ମାନେ ଭଲ ସୁବିଧା ଅ ପ୍ସ୍ ଅଛି ମର୍ଣିଙ୍ଗ ୱାକ କରିବାକୁ ଭଲ। ସୁବିଧା ଅଛି ସକାଳୁ ଆଉ କିମ୍ବା ବୋଟିଂ ର ସୁବିଧା ବି ଅଛି ମାନେ ଭଲ। ବୁଲିବାକୁ ଭିତରେ ନୌକା ବିହାର। ଆଉ ସକାଳ ଏଇଟା କେ ନଅଟା ରୁ ଚାରିଟା ଯ ଖୋଲୁଛି। ଯେତେବେଳେ ଆସିଲେ ବି ବୁଲିକି ଯିବେ କିଛି ଅସୁବିଧା ନାହିଁ।
ଆଛା ଆଛା।
ହଉ ଆପଣଙ୍କ ଫ୍ୟାମିଲି କିଏ ଅଛନ୍ତି? ହଁ ପୁରୀ ତ ଫେମସେ ଆମର ଯେହେତୁ । ମହାପ୍ରଭୁ କଥା। ପୁରୀ ରଥଯାତ୍ରା ପାଇଁ ପୁରା ଫେମସ ଆମର ନୟାଗଡ ବି ନୟାଗଡ ବି ପୁ ରଥଯାତ୍ରା ହୁଏ ଯେମିତି ପୁରୀରେ ହୁଏ ସେମିତି ନୟାଗଡ଼ ରେ ବି ହୁଏ। ହ
କଣ କେମିତି ହୁଏ ଟିକେ କହିଲେ ଟିକେ?
ରଥଯାତ୍ରା ତ ଆମର ମାହାଭଭୁଙ୍କର ଯେମିତି ରଥ କାର୍ଯ୍ୟ ହୁଏ ସେମିତି ଚାଲିଛି ମାହାଭବ ଏମତି ଅଣସର ଘରେ ପଢିବା କଥା ସେମିତି ଏବେ ପଢି ସାରିଲାଣି ମୁଁ ଗାଧେଇ ସାରିକି। ତ ମହାପ୍ରଭ ଅଣସର ଘରୁ ବାହାରିଲା ମାନେ କଡି ହେଇକି ଆମ ମହାପ୍ରଭୁ ବିଯେ କରି ବେ ପଥରେ ବିଜେ କଲା ପରେ ମା ମାଉସୀ ମାଙ୍କ ମନ୍ଦିରକୁ ଆସିବେ ଯେମିତି ଆମ କଲଚର ଓଡିଆ କଲଚର ଏମିତି ଅଛି ପୋଡପିଠା ଖାଆନ୍ତି ମହାପ୍ରଭୁ। ସୁନାବେସ ହୁଅନ୍ତି। ବାହୁଡା ଯାତ୍ରା ହୁଏ ମହାପ୍ରଭୁଙ୍କର ଅଧରପାଣ ହୁଏ ସେମିତି ଆଉ।
ଆଉ ମହାପ୍ରଭୁଙ୍କୁ ଯୋଉ ଅଣସ ଘରେ ଜର ହୁଏ ଯାହା ଫୁଲରେ ତେଲ ଲାଗେ ଯା
ହଁ ହଁ।
ଜାଣିଛନ୍ତିଛନ୍ତି?
ନାଇଁ ସେ ଜାଣିନି କିଛି, କିଛିଟା ଜାଣିଛି ଆଉ
ଓହୋ, ଫୁଲେରୀ ତେଲର ଯୋଉ ବୈଦ୍ୟ ମାନେ କରନ୍ତି ତାଙ୍କୁ ଯେହେତୁ ସେ ବ୍ରହ୍ମାଣ୍ଡର କୋଟି କୋଟି ଦେବତାର ମଣିମା ସିଏ ଆଉ ତାଙ୍କୁ ଦିନେ କଣ କହନି, ତାଙ୍କୁ ଫୁଲେରି ତେଲ କରାଯାଏ, କରାହେଇକି ତାଙ୍କୁ ମାନେ ବୈଦ୍ୟ ମାନେ ତିଆରି କରନ୍ତି ସବୁ ଫଳ ମାନେ ବଣ ଜଙ୍ଗଲ ସବୁ ମାନେ କଣ କଣ କେମିତି ଆଣିକି ସବୁ କରନ୍ତି । ଏତେ ତ ଆମେ ଜାଣିନାହାନ୍ତି, ଯେତିକି ମୁଁ ଜାଣିଛି- ସେଟା ମହାପ୍ରଭୁ ଙ୍କ ଉପରେ ମାଲାସ କଲେ ତାପରେ ସେଇଠୁ ଠାକୁରଙ୍କୁ ମାନେ ଜର ଟା ଓହ୍ଲେଇଯାଏ।ଜ
ମୁଁ ତ ଜାଣିନଥିଲି। ଆପଣଙ୍କଠୁ ହଁ ହଁ ଜାଣିଲି, ଆପଣଙ୍କଠୁ କିଛି ଶୁଣିକି ଭଲ
ହଁ ଅଁ ଆଉ ମୁଁ ଜାଣିଥିଲି ଆମ ପୂର୍ବ ପୁରୁଷମାନେ କୁହନ୍ତି, ଶାଶୁମା ଶ୍ୱଶୁର ଆମ ଯେଉଁ ବ ବଡ଼ ମାନେ ଥିଲେ ଆମର ସବୁ ଗୁରୁଜନ ମାନେ, ସେମାନେ ସବୁ ଆମକୁ କୁହନ୍ତି, ଯାହାନେ କିଛି କିଛି ପୁରାଣ ପୋଥି ବିଷୟରେ ସେ ଆମକୁ ଯାହାନେ କିଛି କିଛି ବି ଶିଖେଇକି ଯାଇଛନ୍ତି।
ନା ଆଁ ଆମେ ଯେହେତୁ ଓଡିଆ ଆମର ଚାଲିଚଳନ
ହଁ ଆମର ଓଡିଆ ପୁରା ଓଡିଆ ମାନେ, ଆମେ ଟିକେ ଓଡିଆ କଲଚର ର ବିଷୟରେ ସବୁକଥା ଜାଣିବା ନଲେଜ୍ ଦରକାର। ସବୁକିଛି ଜା ଥିବା ଦରକାର ଟିକେ, ଆମେ ଯେହେତୁ ଓଡିଆ ଆମେ ଟିକେ ଓଡିଆ ଟା ସବୁଟା ଜାଣିବା ଦରକାର।
ଓଡିଆ କଲଚର ଆମର ପିଠା ପଣା। ଯାନି ଯାତ୍ରା ସବୁ ହୁଏ। ଏମତି ଦଣ୍ଡନାଚ ଫେମସ ଆମର। ଆମ ଗାଁରେ ବି ଦଣ୍ଡ ନାଚ ହୁଏ। ହଁ ମାହାପୁରୁ ଆସନ୍ତି ତେର ଦିନି କିମ୍ୱା ହଁ ମାନେ ସତର ଦିନି ପାଇଁ ଏମତି ଆସନ୍ତି ପାଣି ତୋଳନ୍ତି, ଜାଣିଛନ୍ତି?
ହଁ ହଁ ହଁ ଜାଣିଛି, କିଛି କିଛି ଜାଣି ଛି ବେଶୀ କିଛି ଜାଣିନି। କିନ୍ତୁ ଜାଣିଛି ମାନେ ଏମିତି ଏମିତି ହୁଏ ବଲିକି। କଣ କେମିତି ବିଧିବିଧାନ? କଣ କେମିତି ସେରା ମୁଁ ଏତେ ଜାଣିନି। କିନ୍ତୁ ଜାଣିଚି।
ହୁଁ ହୁଁ।
କୁଅନ୍ତି ନା?
ହୁଁ କାଳିମା ଆସନ୍ତି ଆମର ଠାକୁରରେ। ଆସନ୍ତି ଭୋଗ ଖାଆନ୍ତି ଦୁଆର ଦୁଆରରେ, ଏବଂ ଯେମିତି ଜାଣିବା ଦ ପର୍ବ ହୁଏ। ଏମିତି ପିଠା ପଣା ତାଙ୍କର ପଣା ସାରନ୍ତି। ଦଣ୍ଡ ମାନେ ତେର ଭୋକତା
ଆପଣଙ୍କ ଆଡେ ରଜ କଣ କେମିତି ପାଳିଥିଲେ?
ରଜ ତ ଆମେ ତ ପାଳନ କରିବ, ଯେମିତି ଓଡିଆ କଲ ଚରରେ ହୁଏ ।ଦୋଳି ଫୋଳି ହୁଏ। ରଜ ପାନ ଖୁଆଯାଏ ଆର ଚାସ୍ ଫାସ୍ ଖେଳ ହୁଏ ସେମିତି ଆଉ, କିଛିଟା ମୁଁ ତ, ହୁଁ ଉଁ
ଯେହେତୁ ଆମ ଓଡିଶାର ଗୋଟେ ରଜ ମାନେ, ବଡ ପର୍ବ ଗୋ
ହୁଁ, ଆମେ ଯେହେତୁ ଓଡିଶା କଲଚରେ ରହୁଛେ। ଆମ ଯେହେତୁ ଚଳନୀ ସବୁ ହାବଭାବ ସବୁ ଓଡିଆ ଯେହେତୁ ଆମର, ଯେମିତି କହନ୍ତି ବାର ମାସରେ ତେର ପର୍ ବ ସେମତି
ବାର ମାଇକୁ ତେରେ ପର୍ବ, ହଁ ଅଁ ଓଡିଶାରେ ରହୁଛନ୍ତି ଯେହେତୁ, ଓଡିଶାରେ ସବୁ ରଜ ପର୍ବପର୍ବାଣୀ ଭଲ ମନ୍ଦ ଟିକେ ଜାଣିବା ଦରକାର, ଟିକେ ଆମେ ଆମେ ମାନେ ଜାଣିଲେ ଆମ ଛୁଆ ମାନେ ତାଙ୍କ ଭବିଷ୍ୟତରେ କିଛି ଜାଣିପାରିବେ, ସେ ତାଙ୍କ ଭବିଷ୍ୟତ ପୁଣି ସେମାନେ ତାଙ୍କ ଭବିଷ୍ୟତ କୁ କିଛି ବଞ୍ଚେଇକି ରଖି ତାଙ୍କ ଛୁଆ ମାନଙ୍କୁ ଶୁଖେଇ ପାରିବେ, ଆଉ ଏମିତି ଟି କେ ଆଉ ଜାଣିଥିବା ଟିକେ ଦରକାର।
ହଁ। ଆଉ ଆପଣ କଣ, ଓଡିଆ କଲଚର କଣ ପିଠାପଣା କଣ ଜାଣିଛନ୍ତି?
ହଁ ପିଠା ତ ଆମଡେ ବୋହୁତ ଫେମସ, ମାନେ ରଜରେ ପୋଡପିଠା ଯେହେତୁ ପୁରା ମାନେ ଫେମସ।
ହଁ।
କୁ ଆମର ବି ପିଠା ପୋଡ ପିଠା ବି ହେଇଥିଲା, କାକରା ପିଠା ବି ହେଇଥିଲା। ଆରିସା ପିଠା ବି ହେଇଥିଲା।
ହୁଁ।
ରୋଜକେକ୍ ବି ହେଇଥିଲା, ଛେନା ପୋଡ ବି ହେଇଥିଲା।
ଛେନାପୋଡ କରୁଛନ୍ତି, ଛେନାପୋଡ ଆଣିଛନ୍ତି ଆଉ
ହଁ ପ୍ରସିଦ୍ଧ ଯେହେତୁ ଆଉ ଘରେ ଟିକେ ମାନେ ବ ବଜାର ଅପେକ୍ଷା ଘରେ ଟିକେ ସ୍ଵାଦିଷ୍ଟ କରି ଖାଇଲେ ଆଉ ଟିକେ ମଜା ତାର ଅଲଗା ଆଉ ସେମାନେ କଣ ବାହାରେ ଅ ର ଜିନିଷ ତ ଆଜି ଖାଲି ଆଜିିକାଲି ଖାଇବା ପାଇଁ ଇଚ୍ଛା ହଉନି। ସେମାନେ ଯୋଉ କୁତୁରା ମାନେ କରୁଚନ୍ତି ତମେ ଦେଖିଲେ ସେ ଯୋଉ ମାନେ ରୋଷେଇ କରୁଛନ୍ତି, ସେଠିକି ଦେଖିଲେ ସେ ବାସନ କସନ ସେ ଇଏ ସ ସେ ସବୁ ମାନେ ବୋହୁତ ବୋହୁତ ରୋଗ ଗୋବେ ମା
ହୁଁ।
ଯେହେତୁ ଆମେ ଆଉ କଣ କରିବା ଆଉ ବାଧ୍ୟ ହେଲେ ଯିଏ ନକି ଖାଇପାରିବେ ସେମାନେ ଯାହା ହ କିଣି ଖାଇବା ପାଇଁ ନା। ଆଉ ଆମର ଯେହେତୁ ମୁଁ ଟିକେ ଘରେ ଟିକେ ଭଲ ପୋଡ ଟିକେ କରେ, ରଜ ଟିକେ ଆମର ଭଲ ପୋଡ ହେଇ
ଠିକ ଅଛି ଆଉ ଆସନ୍ତୁ କେତେବେଳେ ଆମ ନୟାଗଡ ଆସନ୍ତୁ ବୁଲିକି ଯିବେ। ମନ ଆଡେ ବି ପ୍ରସିଦ୍ଧ ଛେନା ପୋଡ ଖାଇବେ। ହଁ ଠିକ ଅଛି, ଏବେ ଯିବାାରସ ଯିବୁ ଆଉ। ବୁଲିକି ଯ ହଉ ଠିକ ଅଛି, କାରିଆ ମାଧ୍ୟମରେ ଆମ ସାଙ୍ଗରେ କଥା ହେଇକି ଭଲ ଲାଗିଲା। ରହିଲ ଜୟ ଜଗନ୍ନାଥ।